ଶୁଭ ସନ୍ଧ୍ୟା।
ଶୁଭ ଶୁଭ ସନ୍ଧ୍ୟା ଭାଇ।
ଶୁଭାଯାଉଛି ମୋ ଭ ମୋ କଥା।
ଆଜ୍ଞା ଆଜ୍ଞା।
ଓ ହୋ ଆଉ ଭାଇ କଣ କରୁଥିଲେ?
ନାଇଁ ଭାଇ ଖାଇ ପିଇକି ଟିକେ ବସିଛି ଆଉ।
ଓ ହ ରାତ୍ର ଭୋଜଣ ସଇଲାଣି ଆପଣଙ୍କର ନାଇଁ କି ଭଲ। ସ ନାଇଁ ଭାଇ ମୋର ଟିକେ କଣ ମେ ଡେରି ହେଇଯାଉଛି ସବୁବେଳେ ଟିକେ ଆଉ ଖାଇନି ଆଉ ପନ୍ଦର କୋଡ଼ିଏ ମିନିଟ୍ ପରେ ଖାଇବି ଆଉ ଅଧଘଣ୍ଟେ ପରେ ଆଉ। ଆଉ ଭାଇ କଣ କରୁଛନ୍ତି ଆପଣ?
ନାଇଁ କିଛି ନାହିଁ ଏମିତି ବସିଛି ବର୍ଷା ହଉଛି ଜୋରରେ ବସିକି ଉପରେ ଛାତ ଉପରେ ଟିକେ ପବନ ଖାଇବା କଥା ଆଜ୍ଞା।
ଆଉ ଭାଇ ଆପଣ କେବେ ଚ୍ ଆମେ ଭଲ ବର୍ଷା ହଉଚି ଭାଇ। ଆପଣ କେବେ ଚିଲିକ ଯାଇଛନ୍ତି ଭାଇ?
ଚିଲିକା ମୁଁ ବାହାରୁ ବାହାରୁ ହିଁ ଦେଖିଚି କେବେ ସେମିତି ଭିତରେ ବୁଲିବାର ସୁଯୋଗ ପାଇନି।
ଅହ ଏମତି କି? ତୁ ଯାଆନ୍ତୁ ବଢ଼ିଆ ଜାଗା ଭଲ ବହୁତ ଭଲ ଲାଗେ ସେଠି। ମାନେ ବହୁତ ବାହାରୁ ବହୁତ ହଁ। ବାହାରୁ ବାହାରୁ ବହୁତ ମାନେ ମୁଁ ବି ବେଶୀ ଯାଇନି ଥରେ ଯାଇଛି। ହେଇଯିବ ଚାରି ପାଞ୍ଚ ଛଅ ବର୍ଷ ତଳେ ଯାଇଥିଲି। ବୋହୁତ ବଡ଼ ବୋହୁତ ସୁନ୍ଦର ଜାଗା ଭାଇ ବୋହୁତ ଭଲ ଲାଗିଲା ଆପଣ କେବେ ଯାଆନ୍ତୁ ବୁଲିବା ପାଇଁ ଦେଖିବେ। ମାନେ ସେଇଠିରେ ଯାଇକି ଡଙ୍ଗାରେ ବସିକି ଯିବେ। ଉଁ ନାଁ କାଳିଜାଇଙ୍କ ମନ୍ଦିର ପାଖୁକୁ। ଆପଣ ତ ଶୁଣିଥିବେ ମା କାଲିଜାଇଙ୍କ ମ ମାନେ ବିଷୟରେ। ଚିଲିକାର କାଳିଜାଙ୍କ ବିଷୟରେ କିଛି ଶୁଣିଥିବେ କି କଁ ପାଇଁ ତାଙ୍କ ସେ ଯେ ଆମର ଚ୍ ଚିଲିକାର ଦେବୀ ବୋଲି ତାଙ୍କୁ ପୂଜା କରାହୁଏ, ଶୁଣିଛନ୍ତି?
ଆଏ ଦା ପିଲାଦିନେ ଆମେ ପାଠ ପଢୁନଥିଲେ ରହ ରହ କ୍ଷଣେ ବାଷ୍ପୀୟ ସକଟ। ଦେଖିବି ଚାରୁ ଉଁ ଚିଲିକା ଚାରୁ ଚିତ୍ରପଟ।
ହଁ ସେ ଲେଖିଥିଲେ ଆମର କିଏ ଲେଖିଥିଲେ ମନେ ପ ହଁ। ହଁ ହଁ ହଁ ସେଥିରେ ହେଲେ ଏ
ଖାଲି ବାହାରୁ ଦେଖିବାର ସୁଯୋଗ ମିଳିଚି କେବେ ଭିତୁରୁକୁ ଯାଇ ପାରୁନି।
ହଁ ଆବ
କାଳିଜାଇ ମାଙ୍କ ମନ୍ଦିର ଅଛି ନଳବଣ ଅଛି।
ନମୁ ତୁ ନଳବଣ କେବେ ଯାଇନୁ କି ନଳବଣ ଦେ ଖିନି ବଣାଏ ମୁଁ ଯାଇନି ବୋ ଦେଖିଥିବି ଜାଣିନି ହେରା ନଳବଣ ବୋଲି। ଉ କିନ୍ତୁ ମୁଁ କାଳିଜାଇ ମାଆଙ୍କ ମନ୍ଦିର ଯାଇଛି ଦର୍ଶନ କରିଚି। ଆମର ଗୋଟେ ଆଗରୁ ଆମେ ଶୁଣିଥିଲି କି ଆମର ଆଗରୁ ଗୋଟେ ଛୋଟ ବେଳେ ଶୁଣିଥିଲେ କି ଦେଖିଥିବେ ଆପଣ ଭିଡ଼ିଓ ମାଧ୍ୟମରେ କି ଜଣେ ମାନେ ମା କାଳିଜାଇଙ୍କ ଷ୍ଟୋରି। ମାନେ ତାଙ୍କ ଯୋଉ ପୂଜା କେନ୍ତି ପାଇଲେ ସେଇଠି କେମିତି ସେ ସ୍ଥାନରେ ପୂଜା ହେଲା। ସେଗୁଡ଼ା ଆପଣ ଦେଖିଥିବେ କେବେ ଇ ଯାଉଥୁଲେ କି ବାହା ହଁ ବାହାଘର ସମୟରେ ଯାଉଥୁଲେ କଣ ଡଙ୍ଗା ପଡ଼ିଗଲା ସେମତି, ନାଇଁ କି?
ଆଜ୍ଞା।
ସେଟା କେତେ ଦୂରୁ ସତ ନା କାଳ୍ପନିକ ତ ଆମେ ଜାଣିନୁ କିନ୍ତୁ ଆମେ ସେଟା ବିଶ୍ୱାସ କରୁ ଯେହେତୁ ଆମେ ଓଡ଼ିଆ ତଅଡ଼ି ହଁ ହଁ ହଁ ହଁ ଭାଇ।
ଆଉ କଁ କଁ ଜାଗା ଆପଣ ବୁଲଚନ୍ତି?
ଆଉ ଆପଣ ପୁରୀ ଯାଇଛନ୍ତି ପୁରୀ ଜଗନ୍ନାଥ ମନ୍ଦିର?
ଆଜ୍ଞା ପୁରୀ ମୁଁ ବୋହୁତ ଥର ଯାଇଛି ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଯାଇଛି।
ପୁରୀ ତ ମୁଁ ଏବେ ତ ପୁରୀ ଯିବା ସମୟ ମହାପ୍ରଭୁଙ୍କ ଦର୍ଶନ ସମୟ। ଏବେ ଆମର ଚାଲିଥିଲା ଯେମିତି ଉଁ ଭଗବାନଙ୍କ ସ୍ନାନ ପୂର୍ଣ୍ଣିମା ଥିଲା। ପୁଣି ଭିନ୍ନ ଭିନ୍ନ ବେଶ ଉଁ ଉଁ ଭ ବେଶରେ ସଜିତ ହେଲେ। ଏମତି ଗଜାନନ ବେଶ ହେଲେ ଆପଣ ଜାଣିଥିବେ ଦେଖିଥିବେ ବି ଟି ଭି ରେ।
ଆଜ୍ଞା।
ଆଗକୁ ରଥଯାତ୍ରା, ରଥଯାତ୍ରା ଯିବାର ଆପଣଙ୍କର କିଛି ଯୋଜନା ଅଛି?
ଏବେ ତ ଦ୍ଵିତୀୟା ପକ୍ଷ ଆସୁଚି ଦ୍ଵିତୀୟା ତିଥିରେ। ହବ ଆମର ଘୋସେଇ ଯାତ୍ରା। ମହାପ୍ରଭୁ ନୂଆ ଦିନ ମା ମାଉସୀଙ୍କ ଘରକୁ ଯିବେ ପୋଡ ପିଠା ଖାଇ ମାଉସୀଙ୍କ ଘର ବୁଲି ନଅ ଦିନ ପରେ ବାହୁଡା ଯାତ୍ରାରେ ପୁଣି ନୀଳଦ୍ରି ବିଜେ ଛେନା ପୋଡ ପୋଡ ପିଠା। ଲକ୍ଷ୍ମୀ ସାଆନ୍ତାଣୀଙ୍କ ହାତରୁ ଭୋଗ।
ଓ ହୋ ହ ରସଗୋଲା ବି ବୋଧେ ଯାଆନ୍ତି ନେଇ ଭୋଗ ଲାଗେ ନା। ତ ସେ ସେଠର ଆମର ଯୋଉ ହଁ।
ତାପରେ ଉ ପ୍ରଭୁଙ୍କର ସୁନାବେଶ।
ହଁ ପ୍ରଥମେ ରଥଯାତ୍ରା ହବ ଆମର ରଥଯାତ୍ରା ଦୁଇ ଦିନ ହଉଚି ନାଇଁ କି। ସେଠି ଦୁଇ ଦିନ ଲାଗୁଚି ଆମର ରଥ ଟଣା। ତାପରେ ପୁଣି ସାତ ଦିନ ନଅ ଦିନ ପରେ ପୁଣି ବାହୁଡା ହଉଚି ସାତ ଦିନ ପରେ ନା ଭାଇ ନା ନଅ ଦିନ?
ନଅ ଦିନ ପରେ।
ନଅ ଦିନ ପରେ ହଉଚି ନାଇଁ। ନଅ ଦିନ ପରେ ବାହୁଡା ଯାତ୍ରା ପୁଣି ବା ଭ ଭଗବାନ ବାହୁଡିବେ ମହାବାହୁ ତାଙ୍କ ଶ୍ରୀକ୍ଷେତ୍ରକୁ ଶ୍ରୀ୍ଷେତ୍ର କହିପାରିବା ମାନେ କଣ କହିପାରିବା ଆମେ ତାଙ୍କୁ ଶ୍ରୀ୍ଷେତ୍ର ତ ପୁରା ପୁରୀକୁ ବୁଝାଏ। ଅ ଶ୍ରୀମନ୍ଦିର କୁ ଶିବ ମନ୍ଦିରକୁ ଶ୍ରୀ ମନ୍ଦିରକୁ ବାହୁଡିବେ। ଶ୍ରୀମନ୍ଦିରକୁ ବାହା ବାହୁରିଲା ପରେ ହିଁ ତାପରେ ତାଙ୍କର ସୁନାବେଶ ହଉଚି ବୋଧେ ନାଇଁ କି? ହଁ
ଶ୍ରୀମନ୍ଦିରକୁ ନୀଳାଦ୍ରି ବିଜେ ପୂର୍ବରୁ ଯେତେବେଳେ ଉ ଉଁ ପ୍ରଭୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ନ କରିଥାନ୍ତି। ରଥ ଲାଗିଲେ ମନ୍ଦିର ପାଖରେ ସେଠି ପ୍ରଭୁଙ୍କୁ ଅଧର୍ପଣା ଲାଗେ। ତାପରେ ସୁନା ବେଶ ହୁଏ। ତାପରେ ପ୍ରଭୁ ନୀଳାଦ୍ରି ବିଜେ କରନ୍ତି।
ଅଧରପଡ଼ା ବିଷୟରେ ଶୁଣିଚନ୍ତି ନା ମୁଁ ବି ଜାଣିନଥିଲି ଗୋଟେ ଜିନିଷ ଜାଣିଲି ଅଧ୍ରପଣା ଆମର କଣ ଅଧରପଣା ହଉଚି। ଜାଣିଚନ୍ତି ନାଇଁ ସେଇଠି ମୁଁ ଶୁଣିଲି କି ତ ନା କଣ ଶୁଣିଲି ସେ ଯେ ଯେତେ ମାନେ ସେଠି ଗୋଟେ ଭଗବାନଙ୍କୁ ଲାଗେ। ଆ ଅଦରପଣା ସେଟା ଭାଙ୍ଗି ଦିଆ ହୁଏ, ସେ ଯେତକି ଅତୃପ୍ତ ଆତ୍ମା ଗୁଡା ଥିବେ ତାଙ୍କୁ ମାନେ ବହୁ ହଁ ମୁ ମୁଖ୍ୟ ପ୍ରାପ୍ତି ଆଉ ସେମାନେ ପାନ କରିବା ପାଇଁ ବୋଧେ ସେଇଟା।
ଆଜ୍ଞା।
ହୁଁ। ବଢିଆ ଲାଗେ ଭାଇ ଆମେ ଯାଇକି ଦେଖିପାରୁନୁ।
ଇ ନିଜ ପରମ୍ପରା ମହାପ୍ରଭୁଙ୍କର ବିଜେ।
ଠିକ ଠିକ କହିଲେ ଠିକ କହିଲେ।
ପ୍ରଭୁ। ସେଇଥିରୁ ଆମର ସମସ୍ତଙ୍କୁ ସିଏ ମାନେ ବୁଝେଇ ଦିଅନ୍ତି ଯେ ମାନେ ଭକ୍ତ ପାଇଁ ଭଗବାନ ଉଁ କେବଳ ରତ୍ନସିିଂହାସରରେ ନାହିଁ ବାହାରକୁ ବି ଆସିପାରେ। ବର୍ତମାନ ମୁ ବାହାର ବି ଦର୍ଶନ ଦେଇପାରି ନିଜ ଭକ୍ତଙ୍କ ପାଇଁ ସମସ୍ତଙ୍କ ଦର୍ଶନ ପାଇଁ ବାହାରକୁ ଆସି ସମସ୍ତଙ୍କୁ ମାନେ କହନ୍ତି ଯେ ରଥରେ ଯଦି ମହାପ୍ରଭୁଙ୍କୁ ଦର୍ଶନ ଆପଣ କରିବେ ଆଉ ପୁର୍ଃ ଜନ୍ମ ଆପଣ ଲଭିବେନି। ଏଇଟା ତ ଆମ କଥାରେ ଅଛି। ସେଇଟା ମହାପ୍ରଭୁ ଦର୍ଶନ ଦବା ପାଇଁ ସମସ୍ତ ତମ ନିଜ ନତନ ସିଆସନ ଆସି ଭକ୍ତଙ୍କ ମେଳକୁ ଆସନ୍ତି।
ହୁଁ ଏବେ ଆମର ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିରକୁ। ଆମର ଓଡିଶା ଭାରତ ହିନ୍ଦୁ ସମ୍ପ୍ରଦାୟ ଛାଡି ଅନ୍ୟ ସମ୍ପ୍ରଦାୟକୁ ପ୍ରବେଶ ମନା ଯେମତି ବାହାରୁ ଆସିବେ ବିଦେଶ ବିଦେଶରୁ ଆସିବି କିଏ ଦର୍ଶନ ପାଇଁ ତାଙ୍କୁ ତାଙ୍କ ଭିତରେକୁ ପ୍ରବେଶ ତ ସେଥିପାଇଁ ଭକ୍ତ ବାହାରେ ବି ଅଛନ୍ତି ବିଦେଶରେ ବିଭିନ୍ନ ଧର୍ମରେ ଅଛନ୍ତି। ସେ ଭଗବାନ ଆ ଶ୍ରୀମନ୍ଦିର ଛାଡିକି ଦର୍ଶନ ଦେବାକୁ ବାହାର ଆସନ୍ତୁ ବାହାରକୁ ଆସନ୍ତି।
ରଥଯାତ୍ରା ଆଉ ଗୁଣ୍ଡିଚା ଦିନ ଭକ୍ତ ଆଉ ଭଗବାନଙ୍କ ପାଖକୁ ଯାଆନ୍ତିନି ଭଗବାନ ଭକ୍ତଙ୍କ ପାଖକୁ ଆସନ୍ତି।
ଭକ୍ତଙ୍କ ମେଳକୁ ଆସନ୍ତି ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତଙ୍କୁ ଦର୍ଶନ କରିବା ପାଇଁ। କିଏ ଦେଖିପାରୁଛି କିଏ ଦେଖି ପାରୁନି କିନ୍ତୁ ସେଦିନ ସମସ୍ତେ ଦର୍ଶନ କରିକି ସମସ୍ତେ ତାଙ୍କର କୃପା ଲାଭ କରନ୍ତି।
ଆଉ ଗୋଟେ ଭାଇ ଆମର ପ ମ ଅଛି ଯୋଉ ଆମ ଗ୍ରନ୍ଥରେ ଅଛି ଇତିହାସରେ ଗ୍ରନ୍ଥ କହିପାରିବା। କଣ ହଉଛି କି ସେ ମ ରଥ ଆସି ମଝିରେ ଅଧା ବାଟରେ ଏ ଟିକେ କିଛି ସମୟ ପାଇଁ ରହିଯାଏ ତାଙ୍କର ଜଣେ ଭକ୍ତଙ୍କୁ ମାନେ ଶୁଣିଛନ୍ତି ଏ ବିଷରେ? ଆ ତାଙ୍କ ନାଁ ତ ମୋର ମନେ ପଡୁନି। ସିଏ ଯୋଉ ତାଙ୍କର ଗୋଟେ ମହାନ ଭକ୍ତ ସିଏ। ଚାଲି ଚାଲି ଭଗବାନ ଦର୍ଶନ ପାଇଁ ଆସିଥିଲେ ସେ ଅନ୍ୟ ସମ୍ପ୍ରଦାୟର ସାଲ ଭସ ସାଲ ବେଗ ସାଲ ବେଗ ତ ତାଙ୍କୁ ଯୋଉଠି ତାଙ୍କର ଏଇ ସ ସମାଧି ଅଛି ନା କଣ ହେଇଥିଲା ସେ ସେଇ ଜାଗାରେ ମୁ ଶୁଣିୁଛି ରଥ କିଛି ସମୟ ପାଇଁ ଅଟକା ଅଟକିଯାଏ। ତାପରେ ତାଙ୍କୁ ତାଙ୍କ ସମ୍ମାନରେ କହିପାରିବି ଭଗବାନ ରହନ୍ତି ତାଙ୍କ ଭକ୍ତଙ୍କ ସମ୍ମାନରେ। ପୁଣି ସେଠୁ ତାପରେ ରଥ
ଆଜ୍ଞା।
ଭକ୍ତ ଶାଲବେଗର ତ କଥା ବହୁତ ଶୁଣିଥିବେ ନାଇଁ ମୁଁ ବି ମୁଁ ଶୁଣିଛି।
ରଥ ରଥ ବିଷୟରେ ବି ବହୁତ କଥା ଅଛି। ରଥ ମହାପ୍ରଭୁ ତିନି ମହାପ୍ରଭୁଙ୍କର ତିନି ରଥ। ନନ୍ଦୀଘୋଷ।
ବହୁତ କିଛି ସବୁ ଭଗବାନଙ୍କର ସବୁ ମାତାଙ୍କର ଅଲଗା ରଥ ବଳଭଦ୍ର ପ୍ରଭୁଙ୍କର ଅଲଗା ରଥ।
ଉୁଁ ମାଙ୍କର ମାଙ୍କର ଦର ରେ ବାରଟି ଚକା। ପ୍ରଭୁ ବଳଭଦ୍ରଙ୍କର ଚଉଦ ଚକା। ପ୍ରଭୁ ଜଗନ୍ନାଥଙ୍କର ଷୋହଳ ଚକା ବିଶିଷ୍ଟ ରଥ।
ଓ ହ ଏମିତି ଏମିତିକି ଏ କଥା ତ ଭଲସେ ଜାଣିିନଥିଲି ମାନେ ଜାଣିିନଥିଲି ଶୁଣିି ତ ଭଲ କଥାଟା ଆପଣ କହିଲେ।
ପ୍ରତି ପ୍ରତିିବର୍ଷ ପ୍ରଭୁଙ୍କର ନୂଆ କାଠ ଯାଏ। ନୂଆ ରଥ ତିଆରି ହୁଏ। ଏମିତି ପରମ୍ପରା ସ ସମଗ୍ର ବିଶ୍ଵରେ ଯଦି ଆପଣ ଦେଖିବେ ଇଏ ଗୋଟେ ନିଆରା ପରମ୍ପରା।
ନିଆରା ପରମ୍ପରା ପୁଣି ଦେଖିବେ ଭାଇ।
ତାକୁ ନେଇକି ଆମକୁ ଗର୍ବ ମନେ ହୁଏ ଯେ ହଁ ଆମେ ଓଡିଆ ହିସାବରେ ଆମେ ଗର୍ବିତ କାରଣ ଆମେ ଯେତେ ଓଡିଆ ଆମେ ନିଜେ ଓଡିଆ ଆମେ ସମସ୍ତେ ଓଡିଆ। ଆମେ ଭାରତୀୟ ପ୍ରଥମେ ତାପରେ ଓଡିଆ। କିନ୍ତୁ ଯାହା ହେଲେ ବି ଓଡିଆ ହିସାବରେ ଆମର ପରିଚୟ। ମ ପ୍ରଭୁ ଜଗନ୍ନାଥ କୁ ନେଇକି।
ହୁଁ ଶ୍ରୀକ୍ଷେତ୍ରକୁ ନେଇକି ଆମର ମାହା ବାହୁଙ୍କୁ ନେଇକି ଆମର ପରିଚୟ।
ଓଡିଶାର ପରିଚୟ ମହାପ୍ରଭୁ ଜଗନ୍ନାଥ ନେଇ ତେଣୁ ତାର ପ ପରମ୍ପରା ତାର ତା ନିଜର ପରମ୍ପରା। ସେଇଟା ବଜାୟ ରହିବା ନିହାତି ଦରକାର ସମସ୍ତେ ଜାଣିବା ଦରକାର। ପ୍ରଭୁଙ୍କ ଦର୍ଶନ ବି କରିବା ନିହାତି ଦରକାର ରଥଯାତ୍ରାରେ ସମସ୍ତେ ଆସି ସମସ୍ତଙ୍କୁ ଯିଏ ମାନେ ଦେଖିପାରୁନାହାନ୍ତି। ଯୋଉମାନେ ମହାପ୍ରଭୁଙ୍କ ଦର୍ଶନ ର ସୁଯୋଗ ପାଉନାହାନ୍ତି ମନ୍ଦିରରେ। ତ ଭକ୍ତ ମାନଙ୍କ ପାଇଁ ମହାପ୍ରଭୁ ନଅ ଦିନ ବର୍ତ୍ତମାନ ବାହାରେ ନା।
ମାନେ ଆପ ଆପଣ ବି ଭଲ କଥା କହିଲେ ଭଲ କଥା କହିଲେ। କଣ ହଉଛି କି ଭାଇ ଆଉ ଗୋଟେ କଥା ମୁଁ ବିଶ୍ଵାସ କରେ। କି ଭଗବାନଙ୍କୁ ଡୋରି ନ ଲାଗିଲେ ଆମେ ଯେତେ ଚେଷ୍ଟା କଲେ ବି ଯାଇପାରିବନି। ମୁଁ ବାରମ୍ବାର ଚେଷ୍ଟା କରୁଛି ଯିବା ପାଇଁ ରଥଯାତ୍ରାରେ ଏଥର ବି ଚେଷ୍ଟା କରୁଥିଲି। ମତେ ଲାଗନୁ ସମ୍ଭବ ଲାଗୁନି ମୁଁ ଯାଇକି ଦର୍ଶନ କଲା ଭଳିଆ। କିଛି ନା କିଛିଆ ସ ମାନେ ଅନ୍ୟ କର୍ମ କର୍ମ କଣ ପଳେଇ ଆସୁଛି ଅନ୍ୟ କାର୍ଯ୍ୟ କଣ ପଳେଇ ଆସୁଛି। ଭଗବାନଙ୍କ ଡୋରି ଦରକାର ନିହାତି ଦରକାର।
ର କଥା ଭାଇ। ତାଙ୍କର ଇଚ୍ଛା ନହେଲେ ତ ଆମେ କିଛି ବି କରିପାରିବାନି। କିନ୍ତୁ ଦର୍ଶନ ପାଇଁ ନିହାତି ଡୋରି ଦରକାର। ଠାକୁରଙ୍କର ଇଚ୍ଛା ଆପଣ ଚାହିଁଲେ ପୁରୀ ଯାଇପାରିବେନି। କେବେ ଲୋକ ସବୁ ମାନେ କହନ୍ତି ମାନେ ଯୋଉ ମାନେ ଅଛନ୍ତି ଆମେ ଆମ ଗୁରୁଜନ ମାନଙ୍କଠୁ ଶୁଣିଛୁ। ଲୋକ କେବେ ପୁରୀ ଯାଆନ୍ତିନି। ଜଗନ୍ନାଥ ତାଙ୍କୁ ପୁରୀ ଡାକନ୍ତି ତୁ ଆସେ ମତେ ଦର୍ଶନ କରେ। ଆପଣ ଯେତେ ଚାହିଁଲେ ଆପଣ ଯାଇପାରିବେନି କିନ୍ତୁ ଯଦି ତାର ଇ ଛା ଥିବ ଆପଣ ନିହାତି ଯାଇକି ଦର୍ଶନ କରିପାରିବେ ଯେତେ ଗହଳି
ଆପଣ ହଁ ଯିବାର ଆପ ଆପଣ ଭାବୁଥିବେ ନାଇ ଏବେ ଯିବିନି ପରେ ଯିବିନି ହଉ ପୁଣି ହଁ ଏମିତି ଯାଇକି ବୁଲ ବୁଲାକି ଯାଇକି ସେଇଠି ପହଞ୍ଚିବେ।
ପହଞ୍ଚିବେ ଆପଣଙ୍କର ଯିବାର ନଥିବା ଆପଣ ପଳେଇବେ କିନ୍ତୁ କେତେବେଳେ ଆପ ଆପଣ ଯିବା ଘରେ ଥିବ ବି ଆପଣ ଯାଇପାରିବେନି।
ଭାଇ ଆଉ ଗୋଟେ କଥା ଜାଣିଛନ୍ତି କି ମାନେ ମୁଁ ବହୁତ ବହୁ ଜାଣି ନାଇ ନାଇ ଭାଇ ଆପଣ ଜାଣିଥିବେ ମତେ କହିବେ ଦେଖନ୍ତୁ ଆମ ରଥଯାତ୍ରା ହଉଛି ପଥମ ଯାଇକି ମା ମାଉସୀ ମା ମନ୍ଦିର ଲାଗୁଛି। ମାଉସୀ ମା ମନ୍ଦିର ଲାଗିଲା ପରେ ଯୋଉ ଆ ଆଠ ନଅ ଦିନ ଯୋଉ ଭଗବାନ ସେ ରହୁଛନ୍ତି ତାଙ୍କ ରୋ ପ୍ରତିମୂର୍ତ୍ତିକୁ ନେଇକି ମାନେ ମନ୍ଦିର ଭିତରକୁ ନିଆଯାଉଛି ନା ବାହାରେ ହିଁ ରଖାଯାଉଛି।
ମାଉସୀ ମା ମନ୍ଦିରରେ ରହୁଛି।
ଭିତରକୁ ଯାଉଛି ନା, ମୁଣ୍ଡି ନା ମାରେ ହିଁ ରହ ରଥରେ ହିଁ ରଥ ରୂପ ଉ ଉପରେ ହିଁ ଥାଏ।
ନା ମନ୍ଦିରରେ ହିଁ ରୁହେ ଠାକୁ ପ୍ରଭୁଙ୍କର ତିନିମୂର୍ତ୍ତି। ମାଉସି ମା ମନ୍ଦିର ଭିତେରେ।
ହଁ, ହଁ ଏମତି ମୁଁ ଭାବୁଥିଲି ରଥରେ ହିଁ ଉପରେ ହିଁ ରହୁଥିଲ ନା କଣ ଭାବୁଥିଲି ମୁଁ ଭଲସେ ଜାଣିିନଥିଲି। ଆମେ ଉଁ ଓହୋ ମାନେ ସେ ଆର ସେ ସୁବିଧରେ ଯାଇକି ଦର୍ଶନ ବି କରିହବ ସେତେ ସେ ସମୟରେ ପ୍ରବଳ ଭିଡ ଭିଡ ହଉଛି ଭାଇ।
ଗହଳି ତ ରୁହେ କିନ୍ତୁ ସେଇ ସମୟରେ ପ୍ରଭୁଙ୍କ ଦର୍ଶନଟା ଗୋଟେ ଖୁସି ଲାଗେ ଆତ୍ମୀୟତା ଟିକେ ବେଶୀ ଲାଗେ, ଆଉ ଆଧ୍ୟାତ୍ମିକ ପରିବେଶ ଟିକେ ବେଶି ରହେ କାରଣ ଠାକୁର ମନ୍ଦିର ଛାଡିକି ବାହାରକୁ ଆସିଥାନ୍ତି, ସବୁବେଳେ ସେ ସୁଯୋଗ ମିଳେନି ଦେଖିବାର।
ସତ କଥା ହେଟା ହୁଏ ଏବର୍ଷ ସତ କହିଲେ।